ହାଲୋ କେମତି ଅଛନ୍ତି?
ହଁ, ମୁଁ ଭଲ ଅଛି ତମେ?
ମୁ ବି ବହୁତ ବଢ଼ିଆ ଅଛି କଣ କରୁଛ?
ଆଉ କଣ କରିବି ବସିଛି, ଆଉ ତମେ କଣ କରୁଛ?
ହଁ ମୁଁ ବି ଏଇଠି ବସିଥିଲି, ଆଉ ଟିକେ ଦୂରଦର୍ଶନ ଦେଖୁଥିଲି। ଆଉ ହଁ ତମେ ଦେଖ କି ନାଇଁ ଯେତେବେଳେ ତମକୁ କିଛି ଖାଲି ସମୟ ମିଳେ। ଦେଖିବାକୁ କୋଉ କଣ, କଣ, କଣ ଦେଖିବାକୁ ଭଲ ଲାଗେ ତମକୁ।
ମୁଁ ଦେଖେ, ସିନେମା ଦେଖେ। ହେଲା, ଆଉ ମୁଁ ହଁୁଜ ଦେଖେ
ହଁ ମତେ ବି ନିୁଜ୍ ବହୁତ ଭଲ ଲାଗେ, ଦେଶ ବିଦେଶର ଖବର ଜାଣିବାକୁ ଭଲ ଲାଗେ।
ହଁ ସେଗୁଡା ସବୁ ଦେଖିବା ଆଉ
ଆଉ, ତମର ପାଠ ପଢ଼ାପଢ଼ି କେମିତି ଚାଲିଛି?
ହଁ ଭଲ ଚାଲିଛି, ତମର?
ହଁ ଭଲ ଚାଲିଛି, ତମକୁ କଣ ଲାଗେ ଏମିତିହେଲେ଼଼ ପାଠ ପଢ଼ୁଛି, ଆମ ପାଇଁ ଶୃଙ୍ଖଳାଟା କେତେ ଗୁରୁତ୍ୱପୂର୍ଣ୍ଣ। ମତେ ତଲାଗେ ଶୃଙ୍ଖଳା ବହୁତ ଗୁରୁତ୍ୱପୂର୍ଣ୍ଣ।
ହଁ ହଁ ବିନା, ହଁ ଶୃଙ୍ଖଳାତ ବହୁତ ଗୁରୁତ୍ୱପୂର୍ଣ୍ଣ ମତେବି ସେମତି ଲାଗେ।
ହଁ କାରଣ ଯେତେବେଳେ ଆମେ ଗୋଟେ ଜିନିଷ ଶୃଙ୍ଖଳା ସହିତ କରୁଛି ସେଇ କାମ ସର୍ବଦା କଣ ସେଫ୍। ଠିକ ହବ, ଆଉ ସକାରାତ୍ମକ ବି ହବ କାରଣ ମନରେଯଦି ଆମର ସକ। ରାତ୍ମ ଆପଣଙ୍କ ଚିନ୍ତାଧାରା ଅଛି, ଶୃଙ୍ଖଳା ଅଛି ତାହେଲେ ତାକୁ କୌଣସି ଶକ୍ତି ବି ହରାଇ ପାରିବନି। ସତ କଥା ନାଁ?
ହଁ
ଆଉ ପୁଣି ଅଧ୍ୟାବସାୟ କରିବା, କଠିନରୁୁ କଠିନ ଅଧ୍ୟାବସାୟ କରିବା। ନିହା ତମକୁ କଣ ଲାଗେ କଣ କଣ ପା ପାଠ ଦରକାର, ମତେ ଲାଗେ ପାଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହଉଛି ଶୃଙ୍ଖଳା ଆଉ ଅଧ୍ୟବସାୟ।
ଶୃଙ୍ଖଳା ହଁ ହଁ ହଁ, ହଁ
କାରଣ ଯଦି ଆମେ ଆଜି ଗୋଟେ ପାଠ ପଢ଼ି ଦେଉଚେ ସେଇ କାଲି ଆଉଥରେ ନ ପଢ଼ୁଚେ, ମନେକର ଆଜି ଦଶ ଘଣ୍ଟା ପଢିଦେଲେ କାଲି ଦ୍ୟୁ ଦୁଇ ଘଣ୍ଟା ପଡ଼ିଥିଲେ, ତ ଆମର ଏଇଠି ଶୃଙ୍ଖଳାଟା ରହିଲାନି ନା?
ରହିଲାନି, ହଁ ସବୁଦିନ ଯେତିକି ସମୟ ପଢୁ ଯ ସବୁଦିନ ପଢ, ହଁ ସେଇଆ। ହଁ ହଁ ହୁଁ ସେଇଟା ହିଁତ କୂହନ୍ତି।
ହଁ, ଆଜିତ ତମେ ଦେଖୁଥିବ ଦୂରଦର୍ଶନରେ, ଏବେକାର ପିଲାମାନେ କେତେ ସବୁ, ଏଇ ପ୍ରଯୁକ୍ତି ବିଦ୍ ଇତ୍ୟାରି ପୁରା କଣ ହେଲେଣି କହିହବନି ମଧ୍ୟ ସେମାନଙ୍କ କଥା। କେତେଜଣ, ପୁରା ନିଜକୁ କଣ ଆତ୍ମହତ୍ୟା କରିଦଉଛନ୍ତି, ବିଭିନ୍ନ ପ୍ରକାର ଗେମ୍ ଖେଳି ଖେଳି। ତାଙ୍କର ପଇସା ଆକାଉଣ୍ଟରୁ କଟିଯାଉଛି, ସେମାନେ ମରିଯାଉଛନ୍ତି, କଣ ଯେ ହେଲାଣି ଏ ଯୁ ଙ୍କ, ପିଲାମାନେ ପାଠ ଛାଡ଼ିକି ଗେମ୍ ଖେଳୁଛନ୍ତି। ଆଉ ତାଙ୍କର, ପାଠରେ ମନ ଦଉନାହାନ୍ତି। ତାରେ, ତାଙ୍କ ପାଖରେ ଶୃଙ୍ଖଳାହିଁ ନାହିଁ।
ହଁ ମ୍
ହୁଁ ତମର କଣ ମତ ଗୋଟେ ଛୋଟ ପିଲା ବେଳୁ ହିଁ ଆମକୁ ଏଇଟା ଶିଖେଇବା ଦରକାର କଣ ଛୋଟ ପିଲାମାନେେ ହିଁ ଗୋଟେ ମାଟି ପେଣ୍ଡୋଳ ଭଳୀ ହେଇଥିତି ଅମେ ତାକୁ ଯେମିତି ଗଡିବା ସିଏ ସେ
ଆ ଆଉ ଆଉ ଗୋଟେ ଆଉ ଗୋଟେ କଥା ଆଉ ଗୋଟେ କଥା ମୁ ମାନେ କେତେଟା ଭୁଲ ତ ମାନେ ବାପା ମାଙ୍କର ବି ଥାାଉଛିେ ହେଲା ମୁଁ ଦେଖିଛି ମାନେ ଗାଁ ରେ ଯେତିକି ସବୁ ଛୁଆ ଗୁଡାକ ମୁଁ ମୋ କଥା ମାନେ ମୁଁ ନିଜେ ମାନେ ନିଭେଇଛି ହେଲା ମୁଁ ଯେତେବେଳେ ଗାଁ ଯେ ମୁଁ ଛୋଟ ଛୋଟ ପିଲା ଗୁଡାକ ଦେଖିକି ମାନେ ସମସ୍ତେ ମତେ ନମସ୍କାର କରନ୍ତି ଆଉ ପ ପଚାରତି କେମିତି ଅଛୁ କଣ ଅଛୁ ହେଲା ମୋଠୁ ବହୁତ ଛୋଟ କି ମୋ ପାଖାପାଖି ମୋଠୁ ଗୋଟେ ଦି ବର୍ଷ ଛୋଟ ଛୋଟ ପିଲାମାନୋ ବି ମତେ ପଚାରନ୍ତି କେମିତି ଅଛନ୍ତି ଦିଦି ଭଲ ଅଛନ୍ତି ନାଇଁ ଆଉ ସେମାନେ ମତେ ନମସ୍କାର ହେଲା ସମ୍ମାନ ଦିଅନ୍ତି କିନ୍ତୁ ସଫରରେ ଯୋଉ ଛୁଆ ଗୁଡାକ ବଢୁଛନ୍ତି ସେମାନେ ମାନେ ସେମାନେ କିଛି ମାନେ ତାଙ୍କୁ ମାନେ ସେ କିଛି କୁହନ୍ତିନି ସେ ମାନେ ପୁରା ଅ ବ୍ୟବହାର ଠିକ ସେ ସେମାନେ ଜାଣିନାହାନ୍ତି ମେବି ମାନେ ତାଙ୍କୁ ପ୍ରକୃତରେ ତାଙ୍କୁ କରନ୍ତିନି ସେମାନେ କି କିଛି ମାନେ ନମସ୍କାର କରନ୍ତିନି କିଛି ନାହିଁ ସେମାନେ ଉପର ଜବାବ ଦେଇ ଦିଅନ୍ତି। ହେଲା ସେ କିଛି ବି ମାନନ୍ତିନି।
ଇଂରାଜୀ ଭାଷା ପ୍ରୟୋଗ କରନ୍ତି ସେମାନେ।
ହଁ ଏଇଟା ପ୍ରକୃତରେ ବାପା ମାଙ୍କର ଭୁଲ ନା ସେ ଛୁଆ ପିଲାଙ୍କର ଭଲ ମୁଁ ନିଜେ ବି ଜାଣିପି ପ୍ରଥମେ ତ ଗୋଟେ ଛୁଆ ଯଦି ଭୋଲ କଲା ହଁ ଗୋଟେ ପିଲା ଯଦି ଏମିତି ଯଦି ଜଣକୁ ବ୍ୟବହାର କରୁଛନ୍ତି ତମେ ତାକୁ ବୁଝେଇବା ଦରକାର ନା ନା ଏମିତି କରନା ସେତେଠୁ ବଡ ହବ କିଛି ଗୋଟେ ସେମାନେ ତାଙ୍କୁ କିଛି କୁହନ୍ତିନି ଆଉ ସେ ପିଲା ଗୁଡାକ ମାନେ ସେମିତି ହିଁ ତାଙ୍କର ଆ ଅଭ୍ୟାସ ଟା ରହି ରହିଯାଏ ହଁ ନା ନାଇଁ ବଡ ମାନଙ୍କ ପ୍ରତି ସେମାନେ ସେମିତି ହିଁ ବ୍ୟବହାର ହୁ ଏଇଟା ସତ କଥା କିନ୍ତୁ ମୁଁ ତ ମତେ ତ ସେମିତି କରିଛନ୍ତି ପିଲା ଗୁଡାକ ହେଲା ତ ଶିଖି ପାରନ୍ତିନି କିଛି
ପରିବେଶ ଏହା ଚୁପ୍ କୁହନ୍ତି ସହରର ଅଧିକ ଟିକେ ସେମାନେ ତାଙ୍କର ଜୀବନଶୈଳୀଟା ଅଧିକ କୁ ଅଧିକ ଗୁରୁତ୍ୱ ଦେଇଥାନ୍ତି କିନ୍ତୁ ସେଇଟା ଭଲ ଖାଇବା ପିଇବା ଦେଇଥାନ୍ତି।
ହଁ ହଁ ସେଇଆ ସେଇଆ ଖାଇବା ପିଇବାରେ ଦେଇଥାନ୍ତି ହଁ। ହଁ ଆଉ ଆଉ ଆହୁରି ଦେଖ ଆମର ଗାଁ ସବୁଠୁ ଭାଲ ହଁ। ଆଉର ଦେଖ ଗୋଟେ ଖାଇବା ପିଇବା କଥା ବି ତମେ କହିଲ ଦେଖ ଗାଁରେ ମାନେ ଛୋଟ ପିଲାଙ୍କୁ ତମେ ଦେଖିବ ଏଇଟା ଖାଇଦେ ମାନେ ସେ ପୁରା ଖାଇଦବ ସେ କହିବ ମୁଁ ଆହୁରି ଅଧିକ କଣ ଖାଇବ ତମେ ମୋ ପାଇଁ ଏଇଟା କିଣିଦିବ ମୁଁ ଏଇଟା ଖାଇବି ମୁଁ ସେଇଟା। ଖାଇ ସେମାନେ ବହୁତ ଆଗ୍ରହୀ ହେଇଥାନ୍ତି କିନ୍ତୁ ଏଇଠି ସେଇ ଜିନିଷ ଗୁଡାକୁ ସବୁ ଫୋପାଡା ଯାଏ। ତଥାପି ପିଲାମାନେ ଖାଆନ୍ତିନି ହଁ ନା ନାଇଁ ହୁଁ ମାନେ ଏତିକି ଗେଲ ବ ବସର ଏମିତି ସବୁ କରିକି ମାନ
ପୁଣି ସେମାନଙ୍କୁ ମୋବାଇଲ ଦେଇ ଦିଅନ୍ତି ବଡ ବଡ ମୋବାଇଲ ସେମାନଙ୍କୁ ଦିଅନ୍ତି ସେମାନେ ଯେ ମୋବାଇଲ ଦେଖିଲେ ଖାଇବେ ନହେଲେ
ଖାଇବେନି ହଁ।
ହଁ ଏମିତି ଗୋଟେ ଥାଏ କେତେ ଅଭାବ ତାଙ୍କର ସୃ ଖଳା ହିଁ ନାହିଁ ତାଙ୍କର ଆଉ ଗୋଟେ କଥା ଗାଁରୁ ମନେ ପଡ଼ିଲା ତୁମେ କହିଲ ଗାଁରେ ସମସ୍ତଙ୍କ ଭିତରେ ଗୋଟେ ଆନ୍ତରିକତା ଥାଏ ମାନେ ତୁ କେମିତି ଅଛୁ ଏଇଠି କଣ ମୋବାଇଲ ଧଲେ ସେମାନେ ଭୁଲି ଯାଆନ୍ତି ଆନ୍ତରିକତା କଣ କାହାକୁ କଣ ବ୍ୟବହାର କରିବା ହଁ
ପାର ଯେ ସେ ଗାଁ ର ମାନେ ଆସିଛି ହେଲା ଗାଁ ପରିବେଶ ଗୋଟେ ଅଲଗା ହିଁ ଜାଣିଛ ସ୍ନେହ ଶ୍ରଦ୍ଧା ସବୁ ଭରିଗାଉଛି ଏବେ ଆମ ଘରେ ମନକର ଆମେ ସହରରେ ରହୁଛୁ ଆମ ଘର ମାନଙ୍କର
ତୁମେ ଯୌଥ ପରିବାରରେ ରହୁଛ କି?
ହୁଁ?
ତମେ ଯୌଥ ପରିବାରରେ ରହୁଛ ନା ଏକକ ପରିବାରରେ ରହୁଛ?
ଏକବ ପରିବାର ହେଲା ତ ଏଇଠି ଆମେ ଯୋଉଛୁ ଏବେ ମାନେ ଆମେ ଏ ସହର ରହୁଛୁ। ଗାଁ ରେ ଆମର ମନେକର ଆମ ଘର ଗୋଟେ ରୋଷେଇ କରିବା। ରୋଷେଇ କଲା ସମୟରେ ମଙ୍କର ପିଆଜ ଟା ଆମର ନାହିଁ ହେଲା ଆମେ ଯାଇକି ଆମ ଗାଁ ପଡିଶା ଘରେ ବି ମାଗି ପାରିବ ହଁ ଆ ଆଣି ପାରିବୁ ସେଟା ଗୋଟେଙ୍କୁ ଭଲ ଅଛି ନାଇଁ ବଡମା ଘର ଦେଇଦେବେ ଆମେ ତାଙ୍କୁ ଘରୁ ଆଣିକି ଖାଇଦଉଛ। କିନ୍ତୁ ଏଇଠି ଏଇଠି ତମେ ମାଗି ପାରିବନି କାହିଁକି ନା ସେତିକିଙ୍କ ହଁ ସେତିକି ତାଙ୍କ ସାଥିରେ ତମର ମାନେ ଉ କଣଟା ସମ୍ପର୍କ ନାହିଁ ଭଲ ସମ୍ପର୍କ ନାହିଁ।
ହଁ ଆଉ ଗୋଟେ କଥା ଯଦି ଗାଁରେ ହଁ ଠିକ କଥା। ଯଦି ଗାଁରେ କିଏ ମୃତ୍ୟୁବରଣ କରେ ତାକୁ ଡାକିବାକୁ ପଡେନି ସେମାନେ ସତ ପ୍ରଭୃତ ଭାବରେ ପଳେଇ ଆସନ୍ତି ନିଜର ଗୋଟେ ବ୍ୟବହାର ନିଜର କର୍ତ୍ତବ୍ୟ ଦୃଷ୍ଟିରୁ କିନ୍ତୁ ଏଇଠି ଯେ ତାକୁ ଡାକିଲେ ବି କେହି ଆସନ୍ତିନି କି ମରିକି ପଡିଗଲେ ଦଶ ଦିନ ପର୍ଯ୍ୟନ୍ତ ପଡ଼ିକି ଗନ୍ଧେ ତଥାପି ସେ ଲୋକମାନେ ଜାଣିପାରନ୍ତିନି।
ହଁ ସେ ତ ଗାଁ ଗାଁ ହି ହେଲା ଗାଁର ଯଉ ସ୍ନେହ ଶ୍ରଦ୍ଧା। ମାନେ ସେଇଟା ସହରରେ ଆଉ ମିଳେନି ଜମା ହଁ ଛୋଟ ଜିନିଷ ରୁ ଆରମ୍ଭ କରିକି ବଡ ଜିନିଷ ଯାଏ ଆଉ ଛୋଟ ପିଲା ର ଆରମ୍ଭ କରିକି ବୃଦ୍ଧ ଲୋକ ମାନେ ବି ସେଇ ସମ୍ମାନ ଆଉ ସେମିତିଆ ଭଲ ପାଇବା ସବୁ ଦିଅନ୍ତି।
ହଁ ଠିକ କଥା।
ହୁଁ।
ଆଉ
ତମେ କୋଉଠି ଗାଁରେ ରୁହ ନା?
ହଁ ମୁଁ ତ ଗାଁ ରେ ରୁହେ ମତେ ଭଲ ଲାଗେ ଗାଁ ରେ କି ନ୍ତୁ ଯେହେତୁ ମୋ ପ଼ଢାପଢ଼ି କରିବା କୁ ମୁଁ ଟିକେ ଏବେ ସହରକୁ ଆସିଛି ଆଉ।
ହଁ ହଁ ହଁ।
କିନ୍ତୁ ସହ ଯେତେ ବି ଯଉଠି ସହରରେ ରହିଲେ କଣ ହେବ ଗାଁଠାରୁ ବଡ଼ କିଛି ନାହିଁ ମୁଁ ମର ଗାଁକୁୁ ସବୁବେଳେ ମନେ ପକାଏ ଯେ କୌଣସି ପର୍ବ ପର୍ ପର୍ବାଣୀରେ ହେଲେ ଆମ ଗାଁ ପଡ଼ିଶା ଲୋକ କଣ ଯଦି କାହାର କଣ ହେଇଥିବ କି କରିନଥିବ ପିଠାପଣା ଆଣିକି ଦିଅନ୍ତି ଆମେ ସବୁ
ହଁ।
ପରସ୍ପର ସହିତ ଭାଗ ବାଣ୍ଟିକି ଖାଇଲା ଭଳିଆ ଖାଅ କିନ୍ତୁ ସହରରେ ସେତିକି ନାହିଁ ସେମାନଙ୍କୁ ତ ଜଣା ହିଁ ନାହିଁ କୋଉ ପିଠା କେମିତି କରିବେ। ଖାଲି ତାଙ୍କର ପିଜ୍ଜା, ବର୍ଗର।
ହଁ ମତ ମୁଁ ଯେତେବେଳେ ଯାଉଜି ମ ତ ମୋ ସାଙ୍ଗ ଗୁଡାକ ଛାଡନ୍ତିନି ତୁ ସହରକୁ ଯା ନାଇଁ ତୁ ଆଜି ରହିଯା ଆଜି ଗୁ ଗୋଟେ ଦିନ ରହିଯା ନାଇଁ ତୁ କାଲି ଗୋଟେ ଦିନ ରହିଯା ଏମିତି କହି କହି ସେମାନେ ପୁରା ମାନେ ମତେ ସେ ଗାଁରେ ରଖୀଇ ହିଁ ଦିଅନ୍ତି ମାନେ ସେମାନେ ସେମାନେ ଚାହୁଁଛନ୍ତି ନାଇଁ ତୁ ଗଲେ ଭଲ ଲାଗିବନି। ହଁ ସେବୁ କହିବେ ତୁ ଗଲେ ଭଲ ଲାଗିବନି ଆମେ କେତେ ମଜା କରୁଛେ ତୁ ଯାନି ଏମିତି ହିଁ ସବୁ ମାନେ ବାନ୍ଧିକି ରଖିଦିଅନ୍ତି ପୁରା।
ଆମେ ସବୁମାନେ ଦୂରରେ ରହିଲେ ବି ଆମ ଭିତରେ ଏତେ ଭଲ ସମ୍ପର୍କ ରହିଛି ଆମେ ନିବିଡ଼ ଭାବରେ ପରସ୍ପର ସହିତ ଆକର୍ଷିତ ହେଇକି ହିଁ ରହୁ ଯେତେ ଦୂରରେ ରହିଲେ ମଧ୍ୟ। ଏଇ ସହର ତ କେବଳ ଗୋଟେ ସାର୍ଥ ପର ଦୁନିଆ ଭଳିଆ। ଏଠି କେହି ନୁହନ୍ତି କାହାର ଯେତେ ବଡ ସହର ସେତେ ବଡ ସ୍ବାର୍ଥ ଥପର ଲୋକ ଅଛନ୍ତି।
ହଁ ହଁ ହଁ ସେ ଗାଁ ଠୁ ବଡ ଜିନିଷ କିଛି ନୁହଁ। ଆଉ ତାର ସଂସ୍କୃତି ସବୁ କିଛି ସେଥିରେ ମାନେ ସମସ୍ତେ ସବୁ କିଛି ମାନିକି ଚଳନ୍ତି ସେଥିପାଇଁ ଗାଁ ହିଁ ଗାଁ।
କୌଣସି ପର୍ବ ନାହି ଯଉଟାକି ସମସ୍ତ ଲୋକମାନେ ପାଳନ କରନ୍ତିନି ସବୁ ପର୍ବ
ହଁ ହଁ ସବୁ ସବୁ
ଆରମ୍ଭ କରିକି ବଡ ଯାଏଁ ସବୁ ପାଳନ କରନ୍ତି ଗାଁରେ।
ହଁ ସବୁ ପର୍ବ ପାଳନ କରନ୍ତି ହୁଁ ସେଇ ଆମର ବି ସବୁ ପର୍ବ ପାଳନ ହୁଏ ହଁ ହଁ।
କିଏ ମୋତେ ଜାଣନ୍ତିନି ଗାଁରେ କଣ ଭାଇ ଭଉଣୀ କ ଖୁଡି ବଡ଼ ପାପା, ବଡ ମମା, ମାଉସୀ, ମାଉସୀ ନା ନା ଧର ତମେ ତମଠୁ ବଡ ହଁ ସତ କଥା ବଡ ହେ ତମର ଛୋଟ ହେଇକି ତୁମକୁ ନା ଧରି ଡାକୁଥିବେ ଏଇ ଇଆଡ଼େ ଆସିଲୁ ଏମିତି କଲୁ।
ହଁ। ବଡ ମାନେ ବି ସେମିତି ତାଙ୍କ ବାପା ମା ମାନେ ବି ସେମତି ହିଁ ଡାକନ୍ତି ଏଇ ଶୁଣିଲୁ। ଏଇଟା କଣ ମାନେ ଏମିତି କଣ ଡାକିିବା କଥା ଜଣକୁ ତମ ଠୁ ତମ ଛୁଆ ପିଲା ସବୁ ଶିଖିବେ କଣ।
ହଁ। ଠିକ କଥା ଗାଁରେ କଣ ଯେଉଁମାନେ ସ୍ୱାମୀ ସ୍ତ୍ରୀ ଥାନ୍ତି ସ୍ତ୍ରୀ ମାନ ସେମାନଙ୍କ ନାଁ ଧରିକି ଡାକନ୍ତିି କିନ୍ତୁ ଏଇ
ଡାକନ୍ତିନି ଝିଅ ମା ଏମିତି ସବୁ ଡାକନ୍ତି ହେଲା। ଏଇଠି ନାଇଁ ଏଇଠ ଏଇଠି ପୁରା ଏଇ ଯା ନା ଏମିତି ସବୁ ମାନେ ତାଙ୍କର ସେଇ ତାଙ୍କ ବାପା ମା ହିଁ ତ ସେମିତି ଡାକୁଛନ୍ତି ପିଲା ଛୁଆ ଆଉ କାହିଁ ହେବିନି।
ଆରେ ବଡ଼ ଲୋକମାନଙ୍କଠୁ ହିଁ ଛୋଟମାନେ ଶିଖନ୍ତି।
ଶିଖନ୍ତି।
ଆଉ ଛୋଟବେଳୁ ସେମାନେ ଯୋଉଟା ଶି ଶଖିଥିବେ ବଡ଼ ହେଲା ପର୍ଯ୍ୟନ୍ତ ସେଇଟାକୁ ହିଁ ସେମାନେ ଧରିବେ।
ହଁ।
ହ ଠିକ କଥା ଏଇଟା ହିଁ ତ ଆମର ଗୋଟେ ବଡ ସତ କଥା ଏବେଠୁ ହିଁ ଆମକୁ ପରିବର୍ତ୍ତନ କରିବାର ଅଛି। କାରଣ ଆମେ ନିଜେ ନିଜକୁ ପରିବର୍ତ୍ତନ ହେଲେ ଆମଠୁ ଦେଖିକି ଆଉ କିଏ ପରିବର୍ତ୍ତନ ହବ।
ହଁ ହଁ କିଛି ନହେଲେ ନାଇଁ ତ ସେମାନେ ତ ବାହାରିଲା ପରେ ତ ସେମାନଙ୍କୁ ଗୁଡା ସବୁ ଅଭ୍ୟାସ ଟା ବଦଳିବାକୁ ପଡିବ ନା। ହନା ନା ନାଇଁ କୁହ ତ? ପିଲା ବେଳଠୁ ହିଁ ସେମାନେ ମାନେ ଏଇଗୁଡା ସବୁ ଶିଖିବା କଥା କାହାକୁ କେମିତି ବ୍ୟବହାର
ବ୍ୟବହାର କରିବା ଦରକାର ହଁ।
ହୁଁ।
କାରଣ ଆଜିକାଲି ପୁଅ ବହୁ ତ ଆସିଲେ ବି ତାଙ୍କ ଶାଶୁ ଶ୍ୱଶୁରଙ୍କୁ ପଚାରୁନାହାନ୍ତି ଅଲଗା କରି ଦେଉଛନ୍ତି। କାହା ପାଖରେ ଟିକେ ଶୃଙ୍ଖଳା ଜ୍ଞାନ ନାହିଁ ହଁ ସେମାନେ ଭାବୁଛନ୍ତି ଆମେ କେମିତି ଏକା ବଞ୍ଚିବୁ ଏକା ଜୀବନ ବିତେଇବୁ କିନ୍ତୁ ସେମାନେ ଜାଣୁନାହାନ୍ତି ଯଦି ସମସ୍ତେ ସମସ୍ତେ ଆ ସହିତ ସମ୍ପର୍କ ରଖିବେ କେତେ ଭଲରେ କାମ ଦେବ ଅସୁବିଧା ସମୟରେ ସମସ୍ତେ ଆମକୁ ସାହାଯ୍ୟ କରିବେ। ସେଇ ଭାବନାଟା ସେମାନଙ୍କର ଆଦୌ ବି ନାହିଁ।
ହଁ ସେୟା ଠିକ କହିଛ।
ସେୟା ପରା ହଉ ଆମେ ତ ବହୁତ ତ ଜାଣିଲେ ମୁଁ ତମଠୁ ବହୁତ ଶିଖିଲି ଏ ବିଷୟରେ ଆକଚୁଆଲି ଆମେ ଏହିଇ ଶୃଙ୍ଖଳା ଜ୍ଞାନ ସମସ୍ତଙ୍କୁ ଦେବା ଦରକାର। ହଉ ଠିକ୍ ଅଛି ହଉ ରହିଲି ଧନ୍ୟବାଦ।